ହଁ।
ହାଲୋ ନମସ୍କାର। ମୁଁ ରାହୁଲ କହୁଥିଲି।
ନମସ୍କାର। ମୁଁ ଲିଭାଲିନ କହୁଥିଲି। କେମତି ଅଛନ୍ତି?
ଏମିତି ଭଲ ଅଛନ୍ତି ଆଉ ଆପ
ମୁଁ ବି ବହୁତ ଭଲ ଅଛି।
ଆଚ୍ଛା ଏବେ କଣ କରୁଚନ୍ତି କଣ?
ମୁଁ ଅଁ ବିଟେକ୍ କରୁଛି ସି ଏ ସି।
ବି ଟେକ୍ କରୁଚନ୍ତି ଯେ ମାନେ ବର୍ତ୍ତମାନ ଆପଣ ଏବେ କଣ କରୁଛନ୍ତି?
ମୁଁ କି ମୁଁ ବର୍ତ୍ତମାନ ଯଷ୍ଟ ଖାଇକି ଏବେ ବସିଛି।
ଆଚ୍ଛା। ଖାଇଥିଲେ ଆଜି କଣ? ଆପଣ କହିସାରନ୍ତୁ ମୁଁ କହିବି।
ଭାତ, ଡାଲି, ଭଜା ତରକାରୀ, ସାଲାଡ଼।
ଓଡିଆ ଖାଦ୍ୟ ଖାଇଛନ୍ତି ଆଜି ଆଉ।
ହଁ ଆମେ ଓଡିଆ ତ ଓଡିଆ ଖାଦ୍ୟ ହିଁ ଖାଇବୁ। ହଁ ଓଡ଼ିଆ ବହୁତ ବଢିଆ।
ଆଉ ଘରେ ସବୁ କଁ କରୁଚନ୍ତି? ମୁଁ ଭାତ, ମାଛ ତରକାରୀ ଆଉ ଭ ଆଳୁ ଭଜା
ହୁଁ।
ଏତିକି ଆଉ ଏତିକି ଖାଇକି ଆସିଲି ଆଉ।
ଆଚ୍ଛା ଆମିଷ ଖାଇଚନ୍ତି?
ହଁ ଆପଣ ଖାଆନ୍ତିନି କି?
ଉଁ ନାଇଁ ମୁଁ ଖାଏନି।
ଏ ଭଲ ଏଗୁଡ଼ାବି ବହୁତ ଭଲ।
ଖାଉଥିଲି ଏବେ ଖାଉନି ଗୋଟାଏ
ଆଚ୍ଛା, ଆଚ୍ଛା ଏଥର ରଥଯାତ୍ରାରେ ଆପଣଙ୍କର କଣ ପ୍ଲାନ୍ ଅଛି?
ରଥଯାତ୍ରାରେ ପ୍ଲାନ୍ କଣ ଅ ଯେମିତି କିି ପ୍ଲାନ କଣ ଆମ ଗାଁ ରେ ବି ରଥଯାତ୍ରା ହୁଏ ବହୁତ ଭଲ ହୁଏ। ବହୁତ ବଡ୍ ବଡ ମନ୍ଦିର ଗୋଟେ ଅଛି ଜଗନ୍ନାଥ ମନ୍ଦିର
କୋଉ ମନ୍ଦିର କହିଲେ ନାଁଟା?
ଜଗନ୍ନାଥ ମନ୍ଦିର ଅଛି।
ବଡ଼ ମନ୍ଦିର ଟେ ଏବେ ହେଇଛି।
ନୂଆ ନୂଆ ଜଗନ୍ନାଥ ମନ୍ଦିରକୁ ଏବେ ଖାଇଥିଲି। ଆପଣଙ୍କର କୋଉ ଡିଷ୍ଟ୍ରିକ୍ କହିଲେ?
ଆମର କଟକ ଡିଷ୍ଟ୍ରିକ।
ଓ କଟକ ଡିଷ୍ଟ୍ରିକ। ଓ ଆଚ୍ଛା ଏପଟରୁ ଆମର କେନ୍ଦ୍ରାପଡ଼ା ଡିଷ୍ଟ୍ରିକ।
ଆଚ୍ଛା। ରଥଯାତ୍ରା ଉପରେ ଆପଣ କଣ ଜାଣିଛ ଛନ୍ତି?
କହିଲି ରଥଯାତ୍ରା ବିଷୟରେ ଜାଣିଲେ କଣ ଏ ରଥଯାତ୍ରା ତ ଏଇ ସିଜିନରେ ହିଁ ଆସେ ସବୁ ବର୍ଷ। ରଥଯାତ୍ରାରେ ଏ ଶ୍ରୀ ଜଗନ୍ନାଥ ଏବଂ ବଳଭଦ୍ର ତାଙ୍କ ଭଉଣୀ ସୁଭଦ୍ରା ସେ ତାଙ୍କ ପିଇସା ପିଇସି ଘରକୁ ନା କୋଉଠି ମାଉସୀ ଘରକୁ ଯାଆନ୍ତି ମାଉସୀ
ମାଉସୀ ଘରକୁ ଯାଆନ୍ତି। ମାଉସୀ ମା ମନ୍ଦିରକୁ ଯାଆନ୍ତି।
ହଁ ଶ୍ରୀଗୁଣ୍ଡି ଶ୍ରୀଗୁଣ୍ଡିଚାକୁ ଯାଆନ୍ତି। ଯେ କିି ତାଙ୍କ ଏହେ ସେଠି ଯାଇ ସାତ ଦିନରେ ରହନ୍ତି ରୁହନ୍ତି ବା ସାତ ଦିନରେ?
ହଁ ସାତ ଦିନ ଯୋଉଟା କି ନଅ ଦିନରେ ଆମର ଅ ଅ ସବୁ ପ୍ରୋସେସ ଯେମିତି ନଅ ଦିନରେ ହୁଏ। ଆଁ ଗୁଣ୍ଡିଚା ବାହୁଡ଼ା ହଁ। ସେଇଟା ହଁ ସାତ ଦିନ ରୁହନ୍ତି ଆଉ। ଯିବା ଆସିବା ମିଶେଇକି ନଅ ଦିନ ହେଇଯାଏ ହଁ।
ପ୍ରଥମ ଦିନଟା ଏଟା କଣ ସେ ବା ଗୁଣ୍ଡିଚା ଶ୍ରୀଗୁଣ୍ଡିଚା। ଆ ଯେତେବେଳେ ମା ମାଉସୀଙ୍କ ଘରୁ ଆସିବେ ହେଟାକୁ କୁହନ୍ତି ବାହୁଡା ମା ବାହୁଡିିବେ।
ଆଜ୍ଞା।
ଆଚ୍ଛା ଜଗନ୍ନାଥଙ୍କ ମହାପ୍ରଭୁଙ୍କ ବିଷୟରେ ଆପଣ କଣ କିଛି ଜାଣିଛନ୍ତି କି? ।
ହଁ ମୁଁ ଉଁ ମତେ ବହୁତ ଜିନିଷ ଜଣାଅଛି ରଥଯାତ୍ରା ଅ ବିଷରେ। ଅ ଯେମିତି କିି ଆମର ରଥଯାତ୍ରା ହୁଏ। ନଅ ଦିନ ହୁଏ। ତାପରେ ହଁ ତାପରେ ଆମର ଅ ସୁନାବେଶ, ଅଦ୍ରପଣା ଏସବୁ ନୀଳାଦ୍ରି ବିଜୟ ଏସବୁର ଅ ଅଛି ଆମର ହ ପରମ ଦେବସ୍ନାନ ପୂର୍ଣ୍ଣିମା। ଉଣେଇଶ ତାରିଖ ଦିନ ଗଲା, ତ ସେମିତି ହିଁ ହଁ ସେମିତି ହିଁ ଆମର ରଥଯାତ୍ରା ଆମର ଓଡିଆ ର ସବୁଠାରୁୁ ବଡ ପର୍ବ ରଥଯାତ୍ରା ଗୋଟେ। । ତ ରଥଯାତ୍ରା ଯେମିତି ଆପଣ କହିଲେ କି ଏ ଜଗନ୍ନାଥ, ବଳଭଦ୍ର ଆଉ ସୁଭଦ୍ରା ଏମୀ ଅ ନିଜ ଭଉଣୀକୁ ଧରିକି ଅ ଯାଆନ୍ତି। ମାଉସୀ ମା ମନ୍ଦିର ଯାଆନ୍ତି, ମାଉସୀ ଘରକୁ ଯାଆନ୍ତି ହଁ।
ଆଚ୍ଛା।
ରଥଯାତ୍ରା ମାଉସୀମା ମନ୍ଦିର ତାଙ୍କର ଗୁ ମା ଗୁଣ୍ଡିଚା ଶ୍ରୀ ଗୁଣ୍ଡିଚା ସିଏ ହଉଛନ୍ତି ମାନେ କଥା ଦେଇଥିଲେ ଜଗନ୍ନା ନାଥ ତାଙ୍କୁ କି ଆମେ ଅ ବର୍ଷକରେ ଅ ସାତ ଦିନ ପାଇଁ। ଏ ଗୁଣ୍ଡିଚା ହଁ ସେଇଟା ଆକ୍ଚୁଲି ଗୁଣ୍ଡିଚା ମନ୍ଦିର ଭଗବାନ ରହିବା ପାଇଁ ହିଁ ବନା ଯାଇଥିଲା।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
ଅ ତାପରେ ସେମିତି ହଁ। ତାର ବହୁତ ବଡ ଗୋଟେ ବହୁତ ବଡ ଷ୍ଟୋରି ଅଛି ଅ ତ ତା ଭିତରେ ଏମତି କିଛି ଥିଲା ତ ଯଜ୍ଞ ହେଇଥିଲା ସେ ଯଜ୍ଞରେ ଅ ଜଗନ୍ନାଥ ସ୍ଵୟଂ ନିଜେ କହିଥିଲେ କି ମୁଁ ନଅ ଦିନ ପାଇଁ ଗୁଣ୍ଡିଚା ମନ୍ଦିର ଆସିବେ।
ଆଉ ସେଠିକି ଜଗନ୍ନାଥ ବହୁତ ସାରା ଅ ଯେମିତି କିି ଯେମିତି ଏଠି ହୁ ଆମର ଶ୍ରୀମନ୍ଦିର ରେ ହୁଏ ଯେମିତି ପ୍ରସାଦ ହୁଏ। ସେ ସେଇଭଳି ଆମର ଅ ଗୁଣ୍ଡିଚା ମନ୍ଦିରର ବି।
ଅ ନଅ ଦିନ ଧରି ହଁ। ଯୋଉ ନଅ ଦିନ ପାଇଁ ଯାଆନ୍ତି, ତ ସେମିତି ଅ ପ୍ରସାଦ ହୁଏ ସେଠି ସବୁ ସେମ ହିଁ ହୁଏ। ଆ ଦେନ୍ ତାପରେ ନଅ ଦିନ ପରେ ଆସିକି ଅ ମନ୍ଦିର ବାହାରେ ଭଗବାନ ହୁଅନ୍ତି। ଅ ବାହୁଡ଼ା ରେ ଆସିକି ଅ ଅଧରପଣା, ସୁନାବେଶ ଏସବୁ ହୁଏ। ନୀଳାଦ୍ରି ବିଜୟର ପୁଣି ଠାକୁର ଘରକୁ ଯାଆନ୍ତି, ସେତେବେଳେ ଲକ୍ଷ୍ମୀ ରୋଷ କରନ୍ତି ତାଙ୍କୁ ଅମ ଶ୍ରୀମନ୍ଦିରକୁ ଛାଡନ୍ତିନି।
ଆପଣ ଜାଣିଛନ୍ତି ଏସବୁ ବିଷୟରେ?
ଜାଣିଥିଲି ବଟ ଏ ପ୍ରଥମ ଥର ପାଇଁ ତମ ବା ଏତେ ଭଲସେ ଏକ୍ସପ୍ଲେନ କଲ ମୁଁ ବୁଝିପାରିଲି ଭଲସେ।
ହଁ। ତ ବୋହୁତ କଛା କଥା ଜାଣିଛି ମୁଁ ବାକି ଆଁ କହିବି କେମିତି ମାନେ ଠିକ ସେ ଅ ଟାଇମ ଲାଗିବ କହିବା ପାଇଁ। ବୋହୁତ ସାରା କଥା ଷ୍ଟୋରି ଅଛି ତ ତାଙ୍କର ହଁ। ତ ସେ ରୋଷ କରନ୍ତି। ମୁଁ ବୋହୁତ ଥର ପୁରି ଯାଇଛି ବୋହୁତ ଥର ପୁୀରି ଯାଇଛି।
ଆଚ୍ଛା ବୋହୁତ ଥର।
ପୁରୀରେ ମୋ ମୋ ପିଇସି ଘର ମୁଁ ପୁରୀ ବୋହୁତ ଥର ଯାଇଛି।
ଆଚ୍ଛା ମାନେ ରଥଯାତ୍ରା ଟାଇମ ରେ ଯାଇଛନ୍ତି ନା ଅଲଗା ଟାଇମ ରେ।
ରଥ ଜ୍ ହଁ ଦର୍ଶନ କରିବା ପାଇଁ ଯାଇଛି ରଥ ଯାତ୍ ଯାତ୍ରା ଟାଇମ୍ ରେ ମୁଁ ଯାଏନି। କାହିଁକି ନା ମତେ ଟିକେ ଭିଡରେ ରହିବା ପାଇଁ ଭଲ ଲାଗେନି। ଅ ତ ଯାଇଛି ସୁନାବେେଶରେ ଯାଇଛି। ଇଏ ନୀଳାଦ୍ରି ବିଜୟ ଦେଖିଛି କିନ୍ତୁ ରଥଯାତ୍ରା ଦିନ ମୁଁ କେବେ ଯାଇନି।
ଆଛା ଏ ଯୋଉ ସୁନା ବେଶ ଟା କହିଲେ ସେଟା ତ ମୁଁ ଜାଣିଚ୍। ସେ ଯେଉଁ ନୀଳାଦ୍ରି ବିଯେ ସେଟା କଣ ଟିକଏ କହିପାରିବେ କି ମୁଁ ଜାଣିନି।
ନୀଳାଦ୍ରି ବିଜେ ଯୋଉ ଦିନ ଠାକୁର ଶ୍ରୀମନ୍ଦିର କୁ ଯାଆନ୍ତୁ।
ଆଛା।
ସେଇଟାକୁ କୁହନ୍ତି ନୀଳାଦ୍ରିବିଜେ। ଅଧର ପଣା ଯୋଉଟା ସୁନାବେେଶରେ ସୁନା ପିନ୍ଧାଯାଏ। ସେ
ଅ ହ ଆଉ ବସିଚି ଆମର ପୁରୀ ପୁର୍ ତମେ ତ ବୋହୁତ ଥର ଗଲାଣି ମୁଁ କେବେ ଯାଇନି ସେଠି
କେବେ ବି ଯାଇନାହାନ୍ତି।
ନାଇଁ।
ମୁଁ ବୋହୁତ ଥର ଯାଇଛି।
ମହାପ୍ରଭୁଙ୍କ ଡୋରି ଲାଗିନି ନା ଲଗ୍। ଡୋରି ଲାଗିଲେ କେତେବେଳେ ଆପେ ହି ଆମେ ଯିବା ହେଟା ନିଜେ ବି ଜାଣିପାରିବାନି।
ହଁ ସେଇଟା ତ ଠିକ କଥା। ଜଗନ୍ନାଥ ଡୋରି ନ ନାଗିଲେ ଯାଇପାରିବେନି କେହି।
ହଁ କାହିଁକିନା ମୋର ଏବେ ବି ଗୋଟେ ମୋ ତରଫରୁ ଅଫର ଆସିଛି ଯେ କଲେଜ ତରଫରୁ ଆଜ ଏ ଏନଷ୍ଟେନ୍ସ ଭଲିଣ୍ଟର ଯୋଉ ଅଛି ଆମର ସାର୍ କହୁଥିଲେ ଯିବା ଲାଗି ମୁଁ କହିଲି ସାର୍ ମୋର ବଡ ବାପାଙ୍କର ଏବେ କିଛି ଦିନ ପୂର୍ବରୁ ଡେଥ୍ ହେଇଗଲା। ବର୍ଷିକିଆ ଯାଇନି କେବେ ମୁଁ ମହାପ୍ରଭୁଙ୍କ ମାନେ ବଡ଼ଦାଣ୍ଡକୁ କେମିତି ସେଠିକି ଯାଇପାରିବି।
ହୁଁ।
ମୁଁ ମନା କରିଦେଲି ମାନେ ମୋ କତିକି ଅଫର ଆସୁଛି ହେଲେ ମୁଁ ଯାଇପାରୁନି।
ହଁ ସିଏ ସେମିତି ହୁଏ।
ଶ୍ରୀ ମହାପ୍ରଭୁଙ୍କ ଦାଣ୍ଡକୁ ମୁଁ କେମିତି ଯିବି ନିଜ ଘର
ହଁ। ତ ବାକି ରହିଲା କି ହଁ ବାକି ମୁଁ ଜାଣିନି ସେଇଟା କି ଏ ଯୋଉ କୁହନ୍ତି କି କିଏ ମରିଗଲେ ଯାଆନ୍ତି କି ନଯାଆନ୍ତି ମୁଁ କହିପାରିବି ବିନି।
ନାଇଁ କିନ୍ତୁ ଯାଆନ୍ତି ନାହିଁ ସେଟା ଗୋଟେ ବର୍ଷ ପାଇଁ କୁଆଡେ ମନ୍ଦିର କୁ ଯାଆନ୍ତିନି ଆମକୁ ବ୍ରାହ୍ମଣ ଯେ ପଣ୍ଡିତ ସେ ମନା କରିଥିଲେ ଆମକୁ
ହେଇଥିବ ମୁଁ କହିପାରିବନି। କିନ୍ତୁ ମୁଁ ଯେତିକି ଜାଣିଛି ଏ ଠାକୁର ଅ ବାକି ଯେ ଯେତିକି ଦିନ ଆମେ ପାଳୁ ତାକୁ ଛାଡ଼ିଦେଲେ ଆରାମସେ ଆମେ ସବୁବେଳେ ଯାଇପାରିବୁ ଠାକୁରଙ୍କ ପାଖକୁ ଠାକୁରଙ୍କ ପାଇଁ ଠାକୁରଙ୍କ ପାଖକୁ ସେମିତି କିଛି ମନା ନାଇଁ ଯିବାର।
ହଁ କି ବୁଝୁଛନ୍ତି ଯେ ବଟ ଆମ ଘରେ ଯେତେବେଳେ ବାର ପତ୍ରପଡ଼ିଲା ଆମର ସବୁ ଶୁଧିକ୍ରିୟା ସରିକି ଏକାଦଶ ବାରପତ୍ର ଯେତେବେଳେ ପଡ଼ିଲା ସେ ବ୍ରାହ୍ମ ପଣ୍ଡିତ ଯିଏ ଆସିଥିଲେ ସେ କହିଲେ। ଯେହେତୁ ତମ ନିଜ ଘର ତମେ ପାଳିବ ଗୋଟେ ବର୍ଷ ତାଙ୍କୁ ଜଣେ ପାଳିବ। କୁଆଡ଼େ ଯିବ ନାହିଁ ମାନେ ଆମ ସାହି ପୋଡ଼ିଶା ଲୋକ ସେ ଯାଇପାରିବେ।
ହୁଁ ଆଛା ଠିକ ଅଛି। ତ ଆପଣ ଜାଣିନେ ନୀଳଦ୍ରି ବିଜୟ କାହାକୁ କୁହାଯାଏ?
ହଁ ହଁ ହଁ।
ହଁ ତ ନିଳାଦ୍ରି ବିଜୟରେ ଠାକୁର ଯୋଉ ରଥରେ ଥାଆନ୍ତି ରଥରୁ ଶ୍ରୀମନ୍ଦିର କୁ ଯାଆନ୍ତି ପୁଣି।
ଭାଗ୍ୟରେ ତ ନାହିଁ ଯେତେବେଳେ ଜଗାଙ୍କ ଡୋରୀ ଲାଗିବ ଯିବା ଦେଖିବା ଆଉ।
ଶ୍ରୀମନ୍ଦିର ନୀଳାଦ୍ରି ବିଜୟ ଯେତେବେଳେ ଯିବେ ଲକ୍ଷ୍ମୀ ରୋଷ କରିଥାନ୍ତି ଶ୍ରୀମନ୍ଦିର ଭିତରକୁ ପଶିବା ପାଇଁ ଦିଅନ୍ତିନି। ତାଙ୍କର ସେଠି ଝଗଡ଼ା ଲାଗେ ରସଗୋଲା ଦେଇକି ତାଙ୍କୁ ମନାନ୍ତି।
ତ ଏସବୁ ଅଛି ଏମିତି ହଁ।
ଆଚ୍ଛା ଆପଣ ଏବେ ଆଉ କଣ କ ଆପଣ ତ ଖାଇସାରିଲେଣି?
ହଁ ମୁଁ ଖାଇସାରିଲିଣି।
ଆଚ୍ଛା ଠିକ ଅଛି ବହୁତ ବହୁତ ଧନ୍ୟବାଦ ଆମେ ପରବର୍ତ୍ତୀ କଲ୍ ରେ ଆଉ ତା ବିଷୟରେ ଅଧିକ କିଛି କଥା ହେବା।
ଆଜ୍ଞା। ଠିକ ଅଛି ନମସ୍କାର।
ରଖୁଛି।